ହ୍ୟାଲୋ।
ହ୍ୟାଲୋ।
ହଁ ହ।
ହାଲୋ।
କଣ କରୁଚ।
ଏଇ ବସିଥିଲି ଆଉ।
ଭଏସ୍ ଆସୁନିକି?
ହାଲୋ ଭାଉଜ।
ଭଏସ୍ ଆସଛି ନା।
ହାଲୋ।
ମାନେ ଭଏସ୍ ଆସୁଛି ନା।
ହଁ ହଁ ଆସୁଚି ଆସୁଚି। ଆଉ କଁ କରୁଚ।
ଏ ମୁଁ ଏଇ କାମ ସାରିକି ବସିଛି ଆଉ।
ଓହୋ ତମ ସିଆଡୁ ବର୍ଷା ହେଇଚି ନା।
ହଁ କାଲି ବର୍ଷା ପବନ ଜୋରେ ପୁରା ଗଛ ପଛ ସବୁ ଭାଙ୍ଗି ଯାଇଚି।
କୁଅ ନା ଆମ ଘର ଭାଙ୍ଗିକି ବା ଆମ ଘରେ ବା ଗୋଟେ ନଡିଆ ଗଛ ଘର ପାଖରେ ଥିଲା, ପଡିକି ଆମ ଛାତ ଉପରେ ପଡିଛି ପୁରା।
ଉଁହଁୁ ଆମର ବା ଯୋଉ ରୋଷେଇ ଘର ଗୋଟେ ଛୋଟଟେ ହେଇକି ଚୁଲି ରହୁଥିଲା ସେଟା ପୁରା ଭାଙ୍ଗି ଯାଇଛି।
ଓହୋ କାଲି ଜୋରସୋର ପବନ ବାତ୍ୟା ହେଇଚି। ହଁପା। କାଲି ମୁଁ ଗଛ ବି ଲଗେଇଥିଲି, ହଁ ସେ ନଡିଆ ଗଛ ବା ଆଜି କଟ୍ କଟା ହେଲା, ମିସ୍ତ୍ରୀ ଆସିକି କାଟିଲେ ବହୁତ କଷ୍ଟ ହେଲା କାଟିବା ପାଇଁ।
ମୋ ତାଜା ବି ଗୋଟେ ଭାଙ୍ଗି ଯାଇଚି।
ତେ ଘର ଉପରେ ପଡିଛି ଆଉ।
ହଁ ବା। ହାଲକ୍ଇକି ପବନଟା ଦୋ ଥିଲା ଜୋର ମୋଡିକି ପକେଇବ ବୋଲି କିଏ ଜାଣିଥିଲା ଓ ହୁଁ
ଆଜି ବି ହବ ବୋଧି କାଣ୍ଡ ନଳ ସକା ଭଲି ଦିନ
ହଁ ହଁ ଖାଦଣାଲା ସାପ ବଲଲେ ଭ ମେଘା ହୁଏ ନା
ହୁଁ
ଗଛ ବି ଲଗେଇଥିଲି ମୋ ଗଛ ବି ଭାଙ୍ଗିଗଲା
ଇଗଛଲଗେଇଥିଲ।
ମୁଁ ଗେଣ୍ଡୁ ଫୁଲ ଗଛ ଲଗେଇଥିଲି
ଓହୋ ଗେଣ୍ଡୁ ଗଛ କଣ ଏବେ ଲଗେଇଛ,
ଏବେ ମୁଁ ଭାବିଲି ବର୍ଷା ପାଗ ତ ଟିକେ ଲଗେଇଦେଲି ଗଛ ଟା ଯଦି ଉଠିବ
ହୁଁ ହୁଁ
ଅଗେଇଥିଲି ସହଜ ତ ରହିଲାନି ଆଉ
ହୁଁ
ଆଜି ନା ଆଜି ମୁଁ ଖାଇଥିଲି ବା କାକୁଡି ସାଲାଡ ଆଳୁଦଳା ଖଟା ହଁ ହଁ
ହୁଁ ହୁଁ
ତମେ କଣ ଖାଇଥିଲ
ମୁଁ ଦହି ସର୍ବତ କରି ପିଇଛି ଆଜି ବା ସୋମବାର ଓଷା
ଓହୋ ତମର ଓଷା କି
ହଁ
ଓହୋ ଆରେ ସୋମବାର ମନ୍ଦିର ଯାଇଥିଲ।
ହଁ ମନ୍ଦିର ଯାଇଥିଲୁ। ଏଇଠି ଆମ ଘର ପା କେମିି ଜଣ କଲ ତାଙ୍କ ସହିତ ଯାଇଥିଲେି ନନା ଦେଖିଲା ବେଳକୁ ଆସିନଥିଲେ। ମୁତ ଥୋଇ ଦେଇଇଛି, ପଳେଇ ଆସିବୁ ଆଉ
ଓହୋ ଆଉ ଝିଅ
ଝିଅ ଅଙ୍ଗନବାଡି ଯାଇଛି,
ଆସିବ
ଆସିବ ସାଢେ ଏଗାରଟା କି ବାରଟା ଭିତରେ ଆସିବ ଆଉ
ଓହୋ ଆଉ ଘରେ ସବୁ କେମିତି ଅଛନ୍ତି।
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଓହୋ
ପ୍ରୋବ୍ଲେ ସବୁ ବୟସ ହେଲା ବେଳକୁ ଶାଶୁ ଶ୍ୱଶୁରଙ୍କର ବାହାରୁଛି, ଆଉନଲ ସଜ ଆଉ
ଓହୋ
ଭାଇ ପା କାଲି ଆସୁଥିଲେ ଏତେ ବର୍ଷାରେ ସେ ଯୋଉ କାଦୁଅ ହେଇଛି ସେପଟେ ବେଳେ ଆସିଲେ ଗାଧୁଆ ପାଇଁ ଦେଖିଲା ବେଳକୁ ଚକା ସ୍ଲିପ କରିଗଲା କାଲି ପଡିଗଲେ।
ଏ ହେ ଏ ଯୋଉ ବର୍ଷା ପାଇଁ କାଦୁଅରେ ନା
ସେପଟେ ନୂଆ ମାଟି ପଡୁଛି ତ କାଦୁଅ ପୁରା ସ୍ଲିପ୍ କରିଗଲା ଚକା
ଓହୋ କଣ ଛିଣ୍ଡି ଛାଣ୍ଡି କଣ ଯାଇଛି ବୋଧେ?
ନା କିଛି ହେଇନି ସେ କରିଦେଲେ ଗୋଟେ କଣ ଟେ ଆଉ କିଛି ହେଇନି ଅଧିକ
ଓହୋ ଆ ହୋ। ଠାକୁରଙ୍କ ଦୟାରୁ କିଛି ହେଇନି ଏଇ ବର୍ଷା ଟା ଏମିତି କରିଛି ଯେ କୁହନା ରଜ ବେଳକୁ ବୋଧେ ବର୍ଷା ହବ।
ହଁ ସେ ରଜରେ ବୋଧେ ଏବେ ବର୍ଷା ଫର୍ଷା ହବ କଣ କରିବ ଆଉ।
ହୁଁ। ରଜରେ ବର୍ଷା ହେଲେ କୁଆଡେ ଏଥରକ ଯାଇ ହବନି। ଭାବିଥିଲି ଟିକେ ବୁଲି ଭାବିି ଥିଲି ଟିକେ ବୁଲିବାକୁ ଯିମି ବୋଲିକି କୁଆଡେ ଦେଖିଲା ବେଳକୁ ବର୍ଷା ଯଦି ହବ ସଇଲା। ତାପରେ ଆମର ରଜ ରଜରେ ଟିକେ ଡୋଳି ଲାଗେ ତ ଆମ ଏଠି। ହ
ହୁଁ।
ସେ ବାଁଶ ଫାଁସ ଆଜି କଟା ହବ।
ତମର କି ଦୋଳି ଲାଗେ?
ଆମର ଲାଗେ ପଟାଡୋଳି ଚାରିଟିକିଆ।
ହୁଁ ହୁଁ। ଆମର ଏପଟେ ଆଗରୁ ଲାଗୁଥିଲା ଏବେ ଆଉ କେହି ଲଗଉନାହାଁନ୍ତି।
ଆମର ସବୁ ଝିଅ ଅଛନ୍ତି ତ
ହଁ।
ଲଗାଯାଏ ଚାରିଟିକିଆ ଡୋଳି ଲଗା ହବ ବାଉଁଶ କାଟି ଦେଇଛୁ ଦିଟା ଆଉ ଆଉ କାଟିଥାନ୍ତୁ କାଲି ଏ ତ ଯୋଉ ବର୍ଷା ପବନ ଆଇଲା ଚାରିଟା ବେଳକୁ ସବୁ ଦୌଡା ଦୋଡି ହେଇ କି ଆଇଛୁ। ପୁଣି ଆଜି ଗଲେ ଲଗେଇମୁ ଆଉ କା ଟିଂ ସଜବାଜ ଦିନ ଲଗା ହବ।
ହଁ ଆଗୁରୁ ଲଗେଇଲେ
ହୁଁ ଆମର ସଜବାଜ ଦିନ ହିଁ ଲଗାଯାଏ। ହାଲୋ।
ହାଲୋ। ହାଲୋ। ହୁଁ ଶୁଭୁନି କି?
ଶୁବିଲାନି ଏବେ ହେଇ ଶୁବିଲା।
ମୁଁ କଇଲି ଆମର ଗୋଟେ ଜାମୁ ଗଛରେ କୋଳି ହେଇଚି ଆସିବ ରଜରେ ଖାଇବ।
ହୋଉ ହୋଉ ଜାମୁ କୋଳି ମତେ ବୋହୁତ ଭଲ ଲାଗେ।
ହଁ ଆମର ଗୋଟେ ବଡ ଗଛଟେ ଏଇ ବର୍ଷ ହଣା ହେଇଥାନ୍ତା ଆଉ ହଣା ହେଲାନି। ନାଁ ଘର ପାଖରେ ରହି ଯାଉଚି ତ। ଏଇ ବର୍ଷ କୋଳି ଖାଇଦେଲେ ଆର ବର୍ଷ ହଣା ହବ ଆଉ।
ହଁ ହାଣିଦବ ଗଛ ବଛ ନାଁ ପଡ଼ିବ ଯଦି ଘର କତିରେ
ହଁ।
ହୁଁ। ଆଉ ରୋଷେଇ ଆଜି କଣ କରଚ ନାଁ ରୋଷେଇ ହେଇନି ମା
କଉନା।
ଏ ରୋଷେଇ ଆଜି ମା କରିବେ ତ।
ଓହୋ ଆଜି କଣ
ସେଇଆକୁ ଆଜି ତ ଆଜି କି ବାର ଆଜି ସୋମବାର ଆଜି ନିରାମିଷ ହବ।
ହଁ ସାଧା ହବ ଆଉ।
ହୁଁ ସାଧା ଏଇ ଯୋଉ ପୋଟଳ ତରକାରୀ ହବ ବୋଧେ। ଆଉ ଭେଣ୍ଡି ଗୋଟା ଭଜା ଆଉ।
ହୁଁ ନାଁ ଆମର ବି ପୋଟଳ ଗୋଟା ଭଜା ହଉଚି। ଶାଗ ଭଜା ହେଇଚି କଳମ ଶାଗ ଆଉ ଡାଲମା ଆଉ ଭେଣ୍ଡି ପୋଡ଼ା ହେଇଥିଲା।
ଓହୋ।
ହୁଁ।
ଭାତ ରାନ୍ଧି ସାଇଲଣି ନାଁ?
ହଁ ଭାତ ବସିଛି ହେଇନି।
ଓ ଅ ହ ହୁଁ। ଆଉ ରଜ ପାଇଁ ସପିଂ କରିସାଇଲଣି?
ହଁ ରଜ ପାଇଁ ଅଧା ସପିଂ ହେଇଛି ଆଉ ଅଧା ହବ ଆଉ। ଆମ ଝିଅର ଆଉ ତା ବା ବାବାଙ୍କର ପଲେଇ ଆସିଛି ଆଉ ଆମର ହବ ଶାଶୁ ବୋହୁଙ୍କର ଆଉ। ହେଇନି ଆମର ତ ଏଇଠି ପାଖରେ ଏ ମାର୍କେଟ ତ ହେ କା ଗଲେ କୋଉଦିନ ନେଇଆସିବୁ ଆଉ ରଜ ତ ଅଛି।
ହୁଁ। ଆଯି ତ ଆଠ ତାରିଖ ହେଇଗଲାଣି ଆଉ ରଜ ପଡୁଛି ବୋଧେ ରଇବାର। ଏ।
ହଁ ରବିବାରେ।
ରଜ ରବିବାର ରଜ ମଙ୍ଗଳବାରେ ଆଉ ରଜ ରଜ ରଜ ସଇଲେ ସଇଲା।
ହଁ ରଜ ସଇଲେ ପୁଣି ହଁ ପୁଣି ରଥଯାତ୍ରା ଆଷାଢ ମାସରେ ପୁଣି ହବ। ଏ ବର୍ଷ ପାଣି ଭାର ନେଇକି ଜିବ ନା?
ହଁ ହଁ ପାଣି ଭାର ଯାଇଥିଲୁ ଆ ଥରକ। ଏଥରକ ବି ଭାବୁଛି ଯିବା କାଇଁ
ହୁଁ ଆଥର ସବୁ କିଏ କିଏ ଯାଇଥିଲ?
ଆର ଥରକ ମୋ ସାଙ୍ଗ ସବୁ ଯାଇଥିଲୁ ଚାରି ପାଞ୍ଚ ଜଣ। ଆଉ ଆମ ଗାଁରେ ସବୁ ଛୁଆ ଯାଇଥିଲେ ତାଙ୍କ ସାଙ୍ଗରେ ପଳେଇଥି
ହୁଁ।
କିନ୍ତୁ ଭଲ ଲାଗିଲା ଯିବା ପାଇଁ ଭଲ ଲାଗିଲା ଗୋଡ ବି କାଇଁ କାଟିଲାନି କିଛି ହେଲାନି। ଠାକୁରଙ୍କ ଧ୍ୟାନରେ ବ ସେଠିକି ଗଲେ କିଛି ନାହିଁ।
ହଁ ମୁଁ ବି ଭାବୁଛି ଏଥର ଯିବି ବୋଲି। ମୁଁ ଭାବିବି ଯେତେବେଳେ ଗାଡିରେ ପଳେଇବୁ ଗାଡିରେ ପଳେଇି ସେଇ ସେ ଉଠେ କି ଢାଳି ଝିଅ ଛୋଟ ଟା ନା।
ହଁ ହଁ ହଁ ସେଇଆ କରିବ ନହେଲେ ଆଉ। ଖରା କିନ୍ତୁ ହଉ ଆରଥର ଏତେ ବି ଖରା ନଥିଲା।
ହୁଁ।
ମେନ୍ ହଉଛି ଠାକୁରଙ୍କ ନାଁ ଧରିକି ଗଲେ କିଛି କଷ୍ଟ ହିଁ ଜଣା ପଡିବନି। ଏଇଆ ଗଲେ ଭଲ ଯେ ସବୁ ଝିଅ ପିଲା ଚାରି ପାଞ୍ଚ ଜଣ ହେଇଗଲେ ଆହୁରି ସ୍ତ୍ରୀ ଲୋକ ବି ଦି ଚାରି ଜଣ ଖଣ୍ଡେ ହେଇଗଲେ ଜଣା ପ‌ଇଲାନି ସବୁ କଥା ହେଇ ହେଇ ପଳେଇଲେ।
ହଁ ମୁଁ ଚାଲିକି ଯା‌ହି ଯିବାକୁ ଝିଅଟା ଛୋଟ‌ଟେ ଯାଇ ହବନି ବାଇକରେ ପଳେଇମୁ ସେଇଠୁ ପାଣି ଦେଖିକି ସୋମବାର ଢାଳି ଦେଇକି ପଳେଇ ଆସିବ ଆଉ ପଳେଇ ଆସିବୁ ମୋର ବି ବ୍ରତ ପୁରା ହେଇ ଯାଇଥିବ ସେତେବେଳକୁ ପାଣି କରିକି ବ୍ରତ କମ୍ପଲିଟ୍ କରି
ହଁ। ଭଲ ଆଉ।
ତମେ ମାସଟା ଯାକ ଆଇଁଷ ଛା ଛାଡିବ ବୋଧେ।
ଶ୍ରାବଣ ମାସଠୁ ହଁ ଶ୍ରାବଣ ମାସ ଆରମ୍ଭ ହବ ମାନେ ଛଡା ହବ ଆଉ। ଜେଷ୍ଠ ହେଇ ଜେଷ୍ଠ ଏଟା ଚାଲିଲା। ହଁ ନଖ ପଖ ମାସେ ବାରଣ ରହିବ ଆଉ। ଏଟା
ହେଇଯିବ ଆଉ ଆଶାଢା ହେଇ ଯିବ ରଜକୁ ଆଉ ରଜ ସଂକ୍ରାନ୍ତିକି।
ହଁ। ରଜ ସଂକ୍ରାନ୍ତି ସ‌ଇଲେ ସଇଲା ଆଷାଢ ମାସ ହେଇଯିବ ଆଷାଢ ଶ୍ରାବଣ ଆଉ ଦି ମାସ ଅନୋଉ ଅନୋଉ ଦି ମାସ ପଳେଇଲେ ସଇଲା ଆଉ। ହୁଁ। ଖୁଦୁରୁକୁଣୀ ଓଷା ପୁଣି। ଖୁଦୁରୁକୁଣୀ ଓଷା ଆସିଲେ ତମେ କରିନଥିଲ କି?
ହଁ ମୁଁ କରୁଥିଲି ଏବେ ଆଉ ସ୍ତ୍ରୀ ଲୋକ ହେଇଗଲିଣି ଆଉ କଣ କରୁଚି। ଏଇ ବର୍ଷ ଆମେ ଝିଅ କରିବ ନୁଆ ଆଉ।
ଓହୋ ତମ ଝିଅକୁ ଏଥର ଗୋଟେ ଶାଢୀ ପିନ୍ଧେଇଦବ।
ହଁ ଗୋଟେ ଶାଢ଼ୀ ଅର୍ଡର କଲେ ତା ହୁଁ ପିନ୍ଧିବ ସିଏତ ଶାଢ଼ୀ ଶାଢୀ ମୁଁ ଶାଢୀ ପିନ୍ଧିବି ହଉଚି ଆଉ।
ଶାଢ଼ୀ ଟିକେ ପିନ୍ଧେଇଦବ ଆଉ। ଖୁଦୁରୁକୁଣୀ ଓଷା ହେଲେ ଝିଅ ପିଲାଙ୍କର ମାନେ ତ ଖୁସି ଆଉ। ଭୋରୁ ଉଠିକି ଯୋଉ ଫୁଲ ତୋଳିବାକୁ ଯିବେ କା ବାଡିରୁ ନଡିଆ ଚୋରି କରିବେ। ପିଜୁଳି ଚୋରି କରିବେ। ଫୁଲ ଫୁଲ ତ ପୁରା ପାଛିଏ ପାଛିଏ ଆ ତୋଳିକି ଆଣୁ।
ହୁଁ। ଆମ ସେପଟେ ଏତେ ଫୁଲ ଗଛ ଗଛ ନାଇଁ ଆମେ ଯାଉ ଆମେ ବି ସେ ଲେଟରେ ଯାଉୁ ଅଳ୍ପ ଅଳ୍ପ ନେଇକି ଆସୁ।
ଦିଟା ତିନିଟା ରାତିରେ ଉଠିକି ଯିବୁ।
ହଁ ଏଠି ପୁଅ ପିଲା ସହିତ ସାଙ୍ଗରେ ଯାଉଥିଲି। କିନ୍ତୁ ଆମ ସେପଟେ କେହି ପୁଅ ପିଲା ଯିବେ ନାହି। ଆମକୁ ଡର ମାରେ ତୁମେ ମିଛ
ଦିଟା ତିନିଟା ରାତିରେ ଯିବୁ ନେଇକି ଆସିମି। ମେଞ୍ଚେ ଫୁଲ।
ଆଉ ଆମ ଏଠି ତ ମା ଅଛନ୍ତି ଆମର ଡର ଭୟ କି କିଛି ନାଇ